ହ୍ୟାଲୋ।
ହଁ ହଁ।
ହଁ ନମସ୍କାର।
ନମସ୍କାର।
କଣ କରୁଛନ୍ତି?
ଏଇଠି ବସିଛି ଆଉ ତମେ?
ମୁଁ ବି ଏଇ ବସିଛି ଆଉ।
ହଁ ଆଉ କଣ କରିବ। ଆ ଝିଅ ଆମେ ବା ଝିଅ ଆଉ ବାହାର କୁଆଡ଼େ ଯାଇ ହବନି।
ଯାଇହବନି ଘରେ ବସିବ ଆଉ ଦିନ ମାନ ଏମିତି ଯିବ ଆଉ।
ହଁ। ମାନେ ଏବେ ଆମେ ଯେ ସ୍ତ୍ରୀ ଲୋକମାନେ ଯେମିତି ବାହାରକୁ ବାହାରି ପାରନ୍ତି ନି ଆମେ ବି ସେଇ ପରିସ୍ଥିତିରେ। ପଡ଼ିଯାଇଛନ୍ତି କି ବାହାରକୁ ବାହାରି ପାରିବାନି।
ହଁ ବା ଖାଇବ ଘରେ କେତେ ବୋରିଂ ଲାଗୁଛି ନାଇଁ।
ହଁ ନୂଆ ବୋଉ ହେଇଯାଇଛନ୍ତି।
ହଁ। ଆଉ ଏବେ ତମର କଣ ପଢ଼ାପଢ଼ି ଚାଲିଛି ନା ସରିଲାଣି?
ନା ସରିଲାଣି ଜବ ପାଇଁ ଦେଖିବା ଟ୍ରାଏ ତ କରୁଛୁ।
ଓ ହଁ। ଆଉ। ତମ ଫେବ୍ରେଟ୍ ଖାଦ୍ୟ କଣ?
ମତେ ମତେ ମା ମାନେ ଯଉ କଣ? ଫାଷ୍ଟ ଫୁଡ୍ ନାଇ ଇଏ ଯୋଉ ଫ୍ରୁଟ କଥା କହୁଛୁ।
ମାନେ ଭେଜ ରେ କଣ ନନ୍ ଭେଜ ରେ ଯେମିତି କଣ ଥିବ।
ମୋର ସେମିତି କିଛି ନାହିଁ ଯାହା ହବ ମୁଁ ସେଇୟା ଖାଇି ବି ମତେ ଏତ ଏତେ କଉଟା ବି ଭଲ ଲାଗେ କିନ୍ତୁ ଫାଷ୍ଟଫୁଡ କଥା କହିଲେ ମୁଁ କହିବି।
ଫାଷ୍ଟ ଫୁଡ୍ ରେ କଣ ଗୁପ୍‌ଚୁପ୍।
ହଁ ଆଉ କାହିଁ କହିଲ ଝିଅ ମାନଙ୍କର ବା ସେଇଟା
ମାନେ ଭାବିଲେ ଏଇନା ମନ ହଉନି ଖାଇବା ପାଇଁ
ହଉଛି ମାନେ ଦେ ମାନେ ଦେଖ ଆଜି ଏବେ ଖାଇଛନ୍ତି। ତ ପୁଣି ଆଉ ସନ୍ଧ୍ୟା ବେଳକୁ ବି କାହା ସ ଯିବା ମାନେ ଇଛା ନଥିବ। ନା ହଉ ସତ କହୁଛି ଖାଇବିନିି ଆଉ ଗୁପ୍‌ଚୁପ୍ ଖାଇଥିଲି ବା। ମାନେ ପାଖରେ ପହଞ୍ଚି ଗଲା ପରେ ନା ଆଜି ଖାଇଦଉଚି ଆଉ ଖାଇବିନି ଆଉଖାଇବିନି। ହଁ ଏମତି କହିଲେ କି। ସେ ଲ ଘର ଲୋକ କହିବେ ହଁ ସେଇ ଘର ଖାଇବାକୁ ତମକୁ ଭଲ ଲାଗିବନି।
କିନ୍ତୁ ଯୋଉଡ଼ା ପ୍ୟାକେଟ ଆସେ ପ୍ୟାକେଟ ରୁ ଆଣିକି କିନ୍ତୁ ଛାଣିଲେ ଏତେ ଭଲ ଲାଗେନି ନା।
ନାଇଁ। ଅ ମାନେ ଯୋଉ ଆଉ ମାନେ ଅଲଗା ଗୁପଚୁପ୍ ବାଲା ସବୁ ଯୋଉ ଗାଁ ରେ ଆଣନ୍ତିନି ବିକିବା ପାଇଁ? ସେମାନେ ଜଣିିଛ ନା ସେଇ ଭଳିଆ ପ୍ୟାକେଟ୍ ଗୁପଚୁପ୍ ନେଇ ଆସନ୍ତି। ଏବେ ତ ଦୋକାନ ମାନଙ୍କରେ ହଁ ଦୋକାନ ମାନଙ୍କରେ ନୁହେ ଟଙ୍କାଟେରେ ଗୋଟେ ଗୁପଚୁପ ମାନେ। ମାନେ ବିନା ପାଣି ବିନା ଆଳୁରେ।
ହୁଁ।
ହଁଁ ବିକୁଛନ୍ତି କିନ୍ତୁ ସେଇଟା କୋଣ ପାଇଁ ଜାଣିଲ ମିଠା ମିଠା ଲାଗେ ଭଲ ଲାଗେ ବି।
ଦୋକାନରୁ ବିକୁଛନ୍ତି ଏବେ।
ହଁ ଦୋକାନ ମାନଙ୍କରେ ସେମାନେ ବୋଧେ ପ୍ୟା କେଟରେ ଆଣିକି ଛାଣି ଛାଣା ବାଲା ଆଣୁଛନ୍ତି, ହେଲା ଡବାରେ ପସେଇକି ଗୋ ସେ ଟଙ୍କା ଟେ ପାଞ୍ଚ ଟଙ୍କାରେ ପାଞ୍ଚଟା କିନ୍ତୁ ସେଇଟା ମିଠା ମିଠା ଲାଗୁଚି, ମାନେ ଛୋଟ ଛୋଟ ସାଇଜ କିନ୍ତୁ ମିଠା ମିଠା ଲାଗୁଛି।
ନା ମୁଁ ତ ଏମିତି କେବେ ଦେଖିିନି ଏପଟେ ବି କାହିଁ କେବେ
ଆରେ ନାଇଁ ଏବେ ଏବେ ଆସିଛି, ମୁଁ ଏବେ ବି ଦୋକାନ ଯାଇଥିଲି ଯୋଉ କାଲି ଯାଇଥିଲି ଦେଖୁଥିଲି ମୁଁ ପଚାରିଲି ଏଇଟା କଣ କହିଲେ ଗୁପଚୁପ, ମୁଁ କହିଲି ଆଉ ଆଳୁ ଭର ତା ପାଣି କହିଲେ ନା ନା ଏଟା ଛୋଟ ଛୁଆଙ୍କ ପାଇଁ।
କିନ୍ତୁ ସେମାନେ ସୁ ସୁଜି ହେରିକାରେ ଯୋଉଟା ହୁଏ ସେଇଟା ମାନେ ଭଲ ତାପରେ ତାର ଭାଗ ମାପ ଅଛି। ସୁଜି ମଇଦାର ଭାଗ ମାପ ଠିକ୍ ହେଲେ ଘରେ ଘରେ ବି ଠିକ୍ ମୁଁ କେତେ ଥର କରିଚି ପୁରୀ ହେଇଯାଇଛି।
ମୋର ବି ସେମ୍ ପୁରୀ ହେଇଯାଇଚି। ପୁରା ଚେପା ହେଇଯାଇଚି ମାନେ ପାମ୍ପିଡି ଭଳିଆ ହେଇଯାଇଛି।
ହଁ ମେନ୍ ହଉଛି ସବୁ ଠିକ୍ ହେଲେ କଣ ହେଲା ସେଠି ଆଣିକି ବାଧ୍ୟ ହେଇକି ପ୍ୟାକେଟ ରେ ଛାଣିବା କୁ ପଡେ ମୁଁ ଦୋ ଦୋକାନ ଜଣଙ୍କୁ ଯାଇଥିଲି ମୁଁ କହିଲି ତମେ କେମିତି କେତେ କଣ କହୁଛ ପକଉଛ ତଥାପି ତା ତାକ ହିସାବରେ କଲି ତଥାପି ହେଲାନି।
କାହିଁକିନା ସେମାନେ ଭାଗ କିଛି ବି ଗୋଟେ ରଖିଛନ୍ତି ସେଇଟା ସେଟା ସେମାନେ ମିଶଉଛନ୍ତି ଆମେ ଯ ଜାଣିନାହାନ୍ତି ସେମାନେ ଆମକୁ ବି କହୁନାହାନ୍ତି କାହିଁକିନା ଟେଷ୍ଟ ଟା ଅଲଗା ପ୍ରକାର ହେଇଯିବ ଘରେ ବି ବନେଇକି ଛୁଆ ଖାଇଦେବେ କି ଆମ ପାଖରେ ଆମର ଆଉ ବିକ୍ରି ହବନି ସେଥିପାଇଁ ମାନେ ମ ମାମୁଁ ଘରେ ହେଲା
ହୁଁ।
ଆମର ଭଡା ଦେଇ ଦେଇେଇଥିଲୁ ଗୁପଚୁପବାଲା ରହୁଥିଲା ଠିକ ଅଛି। ସିଏ ବା ବନାଏ ମୁଁ ସବୁଦିନ ଦେଖେ କିନ୍ତୁ ମୁଁ ଜାଣିପାରେନା ସେ ରାତି ଟାଇମ୍ ରେ ଚ କୁଡିକି ରଖିଦିଅନ୍ତି ଆଜି ସକାଳୁ ବନେଇବେ ନା। ରାତିରେ ମାନେ ବହୁତ ଫୁଲି ଯାଇଥାଏ ମାନେ କିଲେ ଦଳିଥିବେ ଯେ ସେ ଦି କିଲୋର ମଇଦା ହୋଇଯାଇଥିବ। ଏମାନେ ଯାହା ବିି ଦ ଦି କାଇଁକି ନା କେତେ ଫୁଲିବ କୁହନି ରାତି ସାରା।
ହଁ ଗୋଟେ ରାତିରେ ଚକୁଡ଼ି ରଖି ବେଲିଦେଲେ ସାଙ୍ଗେ ସାଙ୍ଗେ ଛାଣିଦେବେ ପକେଇ
ହଁ ମାନେ ସାଙ୍ଗେ ସାଙ୍ଗେ ବି ସେମାନେ ବେଲି ହେଇଯିବ ପୁରା ନରମ ହେଇଯାଇଥିବ ନା। ସାଙ୍ଗେ ସାଙ୍ଗେ ବି ବେଲିଏ
ଆଉ ରାତିରେ ଘରେ? ନା କୁଆଡେ ସନ୍ଧ୍ୟାବେଳେ ମାର୍କେଟ ଯାଅ?
ନାଇଁ କୁଆଡେ ନାହିଁ, ଇଛା ହେଲେ କେତେବେଳେ କେମିତି ଯାଉ ଆଉ, ଆମର ବି ଏ ପାଖରେ ଚାଲି ଚାଲିକି ବି ଆମେ ମାର କେନ୍ ପଳଉ
ଅ ହ ଆଉ, ଆଉ ତମେ କୁଆଡେ ଯିବ ନା, ରଜରେ ବୁଲିବା ପାଇଁ
ହଁ ଅଁ ଅଛି ତ ପୁରୀ ଯିବା ପାଇଁ ଦେଖାଯାଉ କଣ ହଉଛି କିନ୍ତୁ ଏଥର ବହୁତ ଭିଡ ହବ
ହଁ, ଭିଡ ତ ପ୍ରବଳ ଏଇ ଅକେଜନ ହେରିକାରେ ଯିବ ମାନେ, ବୁଲି ପାରିବନି ଭଲସେ
ନାଇଁ, ନା ଆମେ ରହିବୁ, ଆମର ସେଠି ଘର ଅଛି। ଆମେ ସେଠି, ଆମେ ମାନେ ଘରେ କିଣିଚୁ, ସେଠି ରୁମ୍ ଭଡା ବି ଦେଇନୁ, ଆମେ ଏମିତି ପୁରୀ ଫୁରୀ ଗଲେ କି ଯାଇଁକି ରହୁ, ମାନେ ରୋଷେଇ ଫୋଷେଇ ବି କରିପାରିବୁ, ସେଇଥିପାଇଁ ଭାବିଛି ଯିବୁ ବୋଲି କିନ୍ତୁ, ସନ୍ଧ୍ୟ ମାନେ ଆମର ଏବେ ଯାଇଥିଲେ ମୋ ଦାଦା ହେରିକା ଏଇ ତିନିଟା ଚାରିଟା ବେଳକୁ ବାହାରିକି ଗଲେ, ସନ୍ଧ୍ୟା ବେଳକୁ ଦର୍ଶନ କଲେ, ମାନେ ପୁରା ଆରାମେସ୍ ଦେଖ କି ପାଇଲେ
ଭଲ ସେ ବି, କାଇଁ ନା ହଁ, ଏଇ ସନ୍ଧ୍ୟା ଟାଇମି ରେ ଏତେ ବି ଲୋକ ହଉନାହାନ୍ତି। ବାହାରୁ ଯୋଉ ଆସୁଛନ୍ତି ନା, ସେମାନେ ପଳଉଚନ୍ତି, କାଁ ଭାଁ ଲୋକ ହଉଚନ୍ତି। ସେଥିପାଇଁ କହିଲୁ ରହିଯିବୁ ପଛେ ସମୁଦ୍ରରେ ଗାଧେଇବୁ ଦିନରେ ଆଉ କୁଆଡେ ବୁଲାବୁଲି କରିବୁ, ପୁରୀ ସନ୍ଧ୍ୟାବେଳେ ଯିବୁ ଆଉ ମାନେ ଏ କଣ ହେଇଚି ଜାଣିଛ ନା, ସେଠି ସିଏ ରହିବୁ ଆମେ ଯୋଉଠି ଘର ଟା ଆମର ଅଛି, ସେଠି ରହିବୁ ମାନେ ସେଠି ପୁରୀ ମନ୍ଦିର ଦେଖା ହଉଛି, ଛାତ ଉପରେ ଠିଆ ହେଲେ, ପୁରୀ ମନ୍ଦିର ଦେଖା ହଉଛି।
ଓହୋ, ଭଲ।
ପୁରା ପାଖରେ, ଆଳତି ହଉଥାଏ ବି ଦେଖାଯାଏ।
ତମେ ସେ ମାନେ ପୂଜା ଫଙ୍କସନ୍ ରଥଯାତ୍ରା ବେଳକୁ, ଇଏ ବେଳକୁ, ଏମିତି ପଳଉଥିବ ଆଉ
ନାଇଁ, ଗାଁ ଗାଁରେ ହୁଏପା।
ଓହୋ।
ଗାଁରେ ହୁଏ ନା, ସେଥିପାଇଁ ଯାଇ ହୁଏ ନା ଆଉ। କିନ୍ତୁ ବେଳେ ବେଳେ ମନେ ହେଲେ ବି ଯେଏ ପଳଉ, କାହିଁ ନା
ଯାଇକି ଏମିତି ଘର ଅଛି ରହିଯିବ, ହଁ
ହଁ, ସେଥି ପାଇଁ।
ଆଉ ଘରେ ସମସ୍ତେ କିଏ କିଏ ଅଛନ୍ତି?
ଘ ଆମର ବା ଜଏଣ୍ଟ୍ ଫ୍ୟାମିଲି, ବହୁତ ବଡ ଫ୍ୟାମିଲି କିନ୍ତୁ ଘରେ କିଏ ନାହାନ୍ତି, ସମସ୍ତେ ଚାକ୍ ଚାକିରୀ ବାକିରି କରିଚନ୍ତି, ସବୁ ବାହାକୁ ପଳେଇଚନ୍ତି, ଏମିତି ବାହାଘର ଫାହାଘର ପୂଜା ପର୍ବ ହେଲେ ସବୁ ଆସନ୍ତି ଆଉ
ଓହୋ, ସମସ୍ତେ ନିଜ ନିଜ କାମରେ
ଉଁ ଉଁ
ଆଉ, ତମ ଦେହ ଭଲ ଅଛି?
ହଁ, ଭଲ ଅଛି। ଏବେ କିନ୍ତୁ ସମସ୍ତଙ୍କୁ ଜର ହଉଚି ମାନେ ସିଜିନ୍ ଚେଞ୍ଚ ହୋଉଛି ନା ଭାଇରସ୍ ଜର ତିନି ଦିନିଆ ହଉଚି।
ଥଣ୍ଡା ବି ଛାଡ଼ୁନି ଆଉ କଁ କରିଆ ଯୋଉ ପାଣି ହେଇି ସବୁବେଳେ ମୁହଁ
ହଁ ଆଉ ଦୋଉଚନ୍ତି ନା ଲାଇନ୍ ବି ଠିକ ଟାଇମରେ ପଳଉଚି। ଏ ଝାଳ ତ ଯାହା ବି ଝାଳ ବୋହିଲା ଆମ ଦେହରେ ମରିଗଲା ସେ ଝାଳ ସେ ରହି ରହି ବାହାରୁଛି ଆଉ ମାନେ ମତେ କେବେଠୁ ହେଇନି ଦି ବର୍ଷ ହେଲା ମତେ ଜର ହେଇନି। କିନ୍ତୁ
ତମେ ଆଉ କୁହନ ତାପରେ ଜର ହେଇଯିବ।
ହଁ ସେଟା ଆଉ ନାଇଁ କିନ୍ତୁ ମତେ ହୁଏନି। କେତେବେଳେ କେମିତି ଜର ହୁଏ। ଆଉ ମାନେ ଯଦି ବି ଜର ହୁଏ, ମାନେ ଗୋଟେ ପନ୍ଦର ଦିନ ଭଳିଆ ମୁଁ ବେଡରେ ପଡେ।
ଆଉ? ଓଡିଶାରେ ମାନେ ଏମିତି ତମ କୋଉ ଜାଗା ଭଲ ଲାଗେ? କୋଉ ପ୍ଲେସ ତମକୁ ଭଲ ଲାଗେ ବହୁତ?
ସବୁ। ଭଲ ଲାଗେ। ପୁରୀ ପୁରୀ ଗଲେ ମତେ ଇଚ୍ଛା ହୁଏନି ଆସିବା ପାଇଁ।
ହୁଁ ହୁଁ।
ତମକୁ?
ସେଇ ତ ସେଇ ଗୋଟେ ଜାଗା ସମସ୍ତଙ୍କ ପସନ୍ଦ।
ହୁଁ ହୁଁ।
ଆଉ ଡ୍ରିମ ପ୍ଲେସ କୋଉଟା ଜମୁ ଯଉଟା ତମର କୁ ଯିବାକୁ ଇଚ୍ଛା ପୁରା? ଛି ଓଡିଶା ବାହାରେ ହଉ।
କେଦାରନାଥ ଅଛି କେଦାରନାଥ ମାନେ ଡ୍ରିମ ପୁରା ଫୁ ପୁରା ଫୁଲ ହେଇଯାଇଥିଲା ଡ୍ରିମ ପୁରା ଫୁଲଫିଲ ହେଇଯାଇଥିଲା କିନ୍ତୁ ମୁଁ ଯେବେ ଯେବେ ଗଲି ସେବେ ମାନେ କଣଟେ ହେଇଥିଲା କହିଲି ମାନେ ଟିକେଟ ମିଳିଲାନି ଆମେ ଗୁଜୁରାଟ ଯାଇଥିଲୁ ଗୁଜୁରା ଟୁ ସେଠି ଗୋଟେ ଦିନରେ ବାଟ ଆମ ଘରେ ସେଠି ରହୁଚନ୍ତି ସମସ୍ତେ
ହୁଁ।
ଦାଦା ହରିକା ରହୁଛନ୍ତି ଗୁଜୁରାତରେ। ଆମେ ଯାଇଥିଲୁ କି ଦେଖିବା ପାଇଁ କିନ୍ତୁ ସେଦିନ ମାନେ କେତେ ଦିନ ପନ୍ଦର ଦିନ ଭଳିଆ ଟିକେଟ ହିଁ ମିଳିଲାନି ସେଠିକି ଯିବା ପାଇଁ। ଆରେ ଭାଗ୍ୟରେ ନାଇଁ ଆଉ ଡୋରି ଲାଗିଲେ ସିନା ଯି ବା ଡୋରୀ ତ ଲାଗିଲାନି ଯିବା କେମିତି?
ସେଇଠୁ ଯାଇକି ପାଖରୁ ଆସିଆ
ମାନେ କେତେ କଷ୍ଟ କହିଲା? କିନ୍ତୁ ଜାଣିଚ ମୋ ଜେଜ
ଅନର ଗୋଟେ
ହଁ ମୋ ଜେଜେ ଆଉ ମା ତୀର୍ଥ କରିକି ପଳେଇ ଆସିଚନ୍ତି। ଟେ ଚାରିଟା ଧାମ ବୁଲିକି ବଦ୍ରିନାଥ, କେଦାରନାଥ, ଏମତି ସମଥି କେତେ ଜାଗା ଆମ ପୁରୀ, ବିିରଜା ଏମିତି ସବୁ ବୁଲିକି ପଲେଇ ଆସିବା। ମୁଁ କହିଲି ଯା ହଉ ତମ ଭାଗ୍ୟରେ ଅଛି ବୋଲି ପଳେଇଲ ନା ଆଉ କଁ ସମସ୍ତଙ୍କ ଭାଗ୍ୟରେ ଅଛି? ଏମ ଥାରୁ ଜାଣଛ ଆମ ଏପଟରେ ଜଣେ ମାନେ ଝିଅ ଟେ କହିଲେ କି ମୁଁ ଯିବି କି ପୁରୀ ଯିବିନି ଇଚ୍ଛା ନାହିଁ ସେ ଜଗାକୁ ଦେ ଖିବାକୁ ଇଚ୍ଛା ନାହିଁ, ଠିକ ଅଛି। କିନ୍ତୁ କହିଲା ମୁଁ ଯିବି ନାଇଁ ଜମା ଯିବିିନି। ତାଙ୍କ ତାଙ୍କ ଘରେ କହିଲେ କି, ତୁ ଏ ଏକୁଟିଆ ରହିବୁ ଆମେ ସବୁ ଯିବୁ ଆଉ ସିଏ ବି ସେମିତି ଗଲା ତାଙ୍କ ଘର ଲୋକଙ୍କ ସାଙ୍ଗରେ। ଗଲା କିନ୍ତୁ ମାନେ ଏତେ ପାଖରେ ଲୋକ ସେଦିନ ଭିଡ ନଥିଲେ। ପୁରା ଭୋରୁ ଭୋରୁ ଦର୍ଶନ। ମାନେ ସମସ୍ତଙ୍କୁ ଜାଗା ଦେଖାଯାଉଛନ୍ତି ତାକୁ ଦେଖାଗଲାନି। ହମା ଜଗା ସବୁ କଳା କଳା ଦେଖାାଗଲା।
କଇବକହିଲ ମାନେଅପ୍ ଗୋଟେ ଅ ମାନେ କଁ କଇଲ ମନର ଏ ଯୋଉଟା ଜିନିସ ନଥିବ ନା ଏଡ଼େ କେବେ ବି ଇଏ ହେଇପାରିବନି।
ଏବେ ମାନେ କିଛି ବି ତାକୁ ଦେଖାଗଲାନି ତାପରେ ବାହାରକୁ ଆସିଲା। ଥୁଆ ତାକୁ ସବୁ ଦିଖା ଦେଖାଗଲା କିନ୍ତୁ ଠାକୁର ଦେଖାଗଲେନି। ହବନି ସେ ମାନେ ଫାଷ୍ଟ୍ ଭାବିଥିଲା କି ନା ମୁଁ ଯିବି। ଉଁ ଦେଖା ପରିବେନି ସେଇଥିପାଇଁ।
ଆଉ।